ହ୍ୟାଲୋ। ହାଲୋ।
ହ୍ୟାଲୋ, ହ୍ୟାଲୋ।
ବୁଝି
ହାଲୋ, ହଁ ଭାଇ ଶୁଭିଲା, ଶୁବିଲା ଶୁବିଲା।
ହାଲୋ।
ହାଲୋ- ହଁ ଭାଇ ଶୁବିଲା।
ଏଇ ପାର୍କ ଆଡେ ଟିକେ ବୁଲାବୁଲି କରୁଚୁ ଗରମ ଲାଗୁଚି ତ। ହାଲୋ।
ହୁଁ- ତମ ଗାଁ
ହାଲୋ।
ମୁଁ କହିଲି ତମ ଗାଁ ଆଡେ ପାର୍କ ଅଛି କି?
ହଁ ଭାଇ ପାର୍କ ଅଛି ଇଆଡେ- ହାଲୋ।
ତମ ଗାଁ ରେ ଅଛି ପାର୍କ?
ହଁ ଭାଇ ପାର୍କ ଅଛି।
ଓ ହ ତମର ନେଟୱାର୍କ ଟିକେ ସ୍ଲୋ ରହୁଚି ବୋଧେ?
ହଁ ଧପଉଚି ଟିକେ ଓହୋ ଇଆଡେ ଆମର ପାର୍କ ଫାର୍କ ଅଛି ଛୁଆ ବସା ଉଠା କରୁଚନ୍ତି ନା। ହାଲୋ।
ଏବେ ତ
ହାଲୋ।
ମୁଁ କହିଲି ଏବେ ତ ରଜ ଫଜ ଗଲା ସବୁ।
ହଁ ଏ ରଜ ଫଜ ସବୁ ପଳେଇଲା।
ଆଉ
ଆଉ ତମ ଆଡେ ରଜ ଫଜ କେମିତି କଣ କରୁଥିଲ ତମ ଗାଁ ଆଡେ? ହଁ ଇଆଡେ ସରସତୀ ଆମର କ୍ଲବ ଆଇ ଯିନ୍ତି ହଉଚି ହୁଁ। ରଜ ମହୋତ୍ସବ ହୁଏ ଏବେ ତ ସବୁ ହଁ ସରସ୍ୱତୀ ପୂଜା ବି ହୁଏ।
ଓହୋ କେମିତି କଣ ପାଳନ ଦେଖିବା କହିଲ?
ଇଆଡେ ଆମ ସରସ୍ଵତୀରେ କ୍ଲବ୍ ଅଛି କ୍ଲବ୍ ଏମିତି ମିଶିକି ମାନେ ଦି ତିନିଟା ବ୍ୟାଚ୍ ମିଶିକି ଗୋଟେ ଗୋଟେ କରନ୍ତି ମୂର୍ତ୍ତି ଏମିତି କରିକି ସାତ ଆଠଟା ଲେଖେ ଏମିତି ଡିଜେ ଫିଜେ ଆଣି ଆଉ ଏମିତି ସବୁ ସାତ ଆଠଟା ମୂର୍ତ୍ତି କରିକି ଭୋଜି ଭାତ କରି ଟେଣ୍ଟ୍ ଫେଣ୍ଟ୍ ମାରି ପୁରା ଲାଇଟ୍ ଫାଇଟ୍ ପୁରା ଗାଁରେ ପୁରା ଲାଇଟ୍ ଫାଇଟ୍ ଲଗେଇକି ପୁରା ଯାତାରା ହୁଏ ଇଆଡେ।
ଆଁ।
ହାଲୋ।
ଆଉ ତ- ହଁ।
ହାଲୋ।
ଆଉ ଏମିତି ସବୁ ଆମର ହୁଏ ଏପଟେ ପୁରା ଯାତ୍ ଯାତ୍ରା ବଢିଆ ହୁଏ ଆ- ତମର ଇଆଡେ କଣ ହୁଏ?
ଆମର ବି ଏଇଭଳିଆ ମାନେ ଗୋଟେ ସଂଘ ସେ ସରସୁ
ହଁ ଆମର ସଂଘ ହଁ- ହଁ -ହଁ- ହଁ ଆମ ସଂଘ ଭାଇ ନେଇକି
ଅଧିକାଂଶ ମାନେ ଇ-ସରସ୍ଵତୀ ଗାଁ ଆଡେ ଆମ ଆଡେ ଏତେ ମାନେ କରନ୍ତିନି ସଂଘ ତମର ଯେମିତି କହୁଚ କ୍ଲବ
ହଁ -ହଁ।
କର ସ୍କୁଲ କୋଉ ଛୋଟ ଛୁଆ କୋଉ ସାହି ରେ ଏମତି କାଁ ଭା ମାନେ ଅଳ୍ପ ଅଳ୍ପା ଜାଗାରେ କରନ୍ତି ଆଉ। ପ୍ରାୟତଃ ସ୍କୁଲ ମାନିକାର ହଏ ହୁ ହଁ ପ୍ରାୟତ ସ୍କୁଲ ମାନିକରେ ମାନେ ଏ ହାଇସ୍କୁଲ ହଁ।
ହଁ।
ହ୍ୟାଲୋ। ମୁଁ କହିଲି ପ୍ରାୟତଃ ସ୍କୁଲ ମାନିକି ହୋଇଯାଏ ସେଇଠି। ହଁ ସ୍କୁଲ ମାନିକାରେ ହୁଏ। ଯାଇକି ପିଲାବ ଛୋଟ ପିଲାବ ସବୁ ଯାଇକି ସେ ସ୍କୁଲ ମାନେଙ୍କରେ ପୁଷ୍ପାଞ୍ଜଳି ଦେଇ ଦିଅନ୍ତି। ପୂଜା କରିଦିଅନ୍ତି ସେଇଠି ଆଉ।
ହୁଁ ଆମର ମାଇନର ସ୍କୁଲ ହାଇସ୍କୁଲ ରେ ବି ସରସ୍ୱତୀ ପୂଜା ହୁଏ ଆଡେ
କୁର ମାନେ ସରସ୍ଵତୀ ଠାକୁରଙ୍କୁ ବିଦ୍ୟାଦାତ୍ରୀ ବୋଲି କୁହାଯାଏ ଠାକୁର ବିଦାଦାତ୍ରୀ ଠାକୁର ବୋଲି।
ହଁଁ ବିଦ୍ୟାଦାତ୍ରୀ।
ମାନେ ସେଟ ପ୍ରାୟ ମାନେ ସ ମାନେ ବିଦ୍ୟାଳୟ ମାନେ ସବୁ ଯୋଉଠି ପାଠ ସାଠ ମାନେ ପଢାଯାଏ
ହଁ।
ସେଇମାନଙ୍କ ର ପା ଠାଗାର ମାନଙ୍କରେ ଅଧିକାଂଶ ପୂଜା କରାଯାଏ
ପୂଜା କରାଯାଏ।
ଠାକୁର ମାନେ ସରସ୍
କରାଯାଏ ସେଠି।
ହଁ।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
ଆଉ ଭାଇ ତମର ଗଣେଶ ପୂଜା କଣ କେମିତି ହୁଏ ହେପଟେ।
ଗଣେଶ ପୂଜା ବି ସରସ୍ଵତୀ ପୂଜା ଯଉ ଭଳିଆ କିନ୍ତୁ ଗଣେଶ ପୂଜା ସରସ୍ଵତୀ ପୂଜା କେବଳ ହୁଏ ମାନେ ଏ ବିଦ୍ୟାଳୟ ମାନଙ୍କରେ ଗାଁ ଏତେ କରାଯାଏନି କିନ୍ତୁ ଗଣେଶ ପୂଜା ଗାଁ କରାଯାଏ ମାନେ ତମର ଯୋଉ ଘ ମାନେ ଗୋଟେ ଗୋଟେ କ୍ଲବ୍
ତମର ଯୋଉ ଘ ମାନେ ଗୋଟେ ଗୋଟେ କ୍ଲବ ହଁ ହଁ
ସେଇଭଳିଆ କ୍ଲବ ମଧ୍ୟ ଆମ ଗାଁରେ ଗଣେଶ ପୂଜାର
ଆମ ଗାଁ ରେ ଗଣେଶ
ଯା ଆଉ ଏଇ ପିଲାମାନେ କରି
ପିଲେମାନେ କର
ଆଉ।
ହଁ ଆମର ବି ଇଆଡେ ସେମିତି ଶଙ୍ଗ ନେଇକି କରନ୍ତି ଇଆଡେ ବହୁତ ଫେମସ ଆମର ଇଆଡେ ଗଣେଶ ପୂଜା। ପନ୍ଦର ସତର ଟା ଲେଖେ ମେଢ ହୁଏ।
ହଁ।
ଭୋଜିଭାତ ହୁଏ ସେମିତି ଗାଁ ଟା ଆମର ଲାଇଟ ରେ ଝକମକ ହେଉଥିବ।
ହ ରଙ୍ଗବେରଙ୍ଗ ର ବିଭିନ୍ନ ପ୍ରକାରର ବ
ରଙ୍ଗବେରଙ୍ଗ ର ବିଭିନ୍ନ ପ୍ରକାରର ବୋଲ୍ଭ ହଁ ହଁ ହଁ।
ଠାକୁରଙ୍କୁ କି
ଅଁ ଠାକୁରଙ୍କୁ ଯାପ ଜାଗା ପୁରା ମାନେ ପ ଏ ପରିସ୍ଥିତି ପ୍ରେସ୍ ସୁଧାସୁଧିଙ୍କ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର କପଡା ଲଗେଇ
ଆଉ କଣ କୁହ?
ଇଆଡେ ଭାଇ ପାଗ କଣ କେମତି ଦେଇଛି?
ପାଗ ଆମର ତ କ ମାନେ ଖରା କହିବାକୁ ଗଲେ ମରୁଡି ଉପରେ କଥାବାର୍ତ୍ତା ହେଲାଣି। ଏହେ ଲୋକେ ଏତେବେଳକେ ମାନେ କାମ ହାତ୍ ତଳି ବିଲ ମାନଙ୍କରେ ତଳି ପକେଇଛନ୍ତି ଅ ତମ ଆଡେ କଣ ସିଆଡେ ବର୍ଷା ହଉଛି ନା ନାଇଁ?
ହଁ ଏଆଡେ ସେମତି ପାଗ ଦଉଛି ଛାଇ ଛାଇ ଦଉଛି ପବନ ଟିକେ ଟିକେ ଦଉଛି। ବର୍ଷା ଟିକେ ଟିକେ ବି ଏଆଡେ ପକଉଛି ଆମର ଖରା ଏତେ ଦଉନି। ଆଉ ଖରା ଦିନେ ଦିନେ ଦଉଛି ଜବର ଖରା ଦଉଛି। ଯେ ନହେଲେ ନାହିଁ ଏମତି ହାଲକା ଫୁଲକା ଦଉଛି। ହୁଁ।
ହାଲ୍ ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ତମର ଯୋଉ ଗଣେଶ ପୂଜା ଶୁବୁଝି ନା ନାଇଁ?
ହଁ।
ତମର ଯୋଉ ମୁଁ କହିଲି ତମର ଯୋଉ ଗଣେଶ ପୂଜା ହୁଏ ତାପରେ ପ୍ରଥମରୁ ପୁରା ଶେଷ ପର୍ଯ୍ୟନ୍ତ ଯୋଉ ଶୈଳୀ ଟା କହିଲ?
ଆମର ଫାଷ୍ଟେ ଅ ପିଲା ଏକମତ ହେବେ। ହ୍ୟାଲୋ।
ହଁ କୁହ।
ହ୍ୟାଲୋ ମୁଁ କହିଲି ଆମର ପିଲା ଇଆଡ଼େ ଫାଷ୍ଟେ ଆମ ସଂଘ ଭାଇ ଏ ନେଇକି ଏମତି ଏକମତ ହେବେ ଏମତି କଥାବାର୍ତ୍ତା ହେବେ ତ ମେଢ ଫାଷ୍ଟ ଆଣିବେ। ତା ପରେ ଜଙ୍ଗଲକୁ ଯିବେ ମାଟି ଆଣିବେ ଫାଷ୍ଟ ମାଟିଟା ଆଣିବେ ଆମର ଉଇହୁଙ୍କା ମାଟିଟା। ପରେ ଆଉଥରେ ଯେତେବେଳକୁ ସେ
ତୁ ଭାଇ ଠାକୁରଙ୍କୁ ମାନେ ସଜା ଯାଇଥାଏ ଯୋଉଥିରେ ଆକାର ଦେଇ ମାନେ କହିବାକୁ ଗଲେ ଯେମତି ଗାଡି ଚଲା ବସି ତାପରେ ଯାଇ ଯୋଉ ଭଳିଆ ।
ହଁ ହଁ ହଁଁ। ସେ ଭଳିଆ କରିକି ତାପରେ ତାପରେ ଏମତି ନଡା ଫଡା ଏମତି ବନ୍ଧା ହବ ନଡାରେ ବାନ୍ଧିକି ତାଙ୍କୁ ଠାକୁରଙ୍କର ଆକାର ଦିଆହବ ତାପରେ ମାଟି ଲଗାହବ ଫାଷ୍ଟେ ତାପରେ ଯେତେବେଳୁ ମାଟି ଟା ଶୁଖିଯିବ ଏଇଟା ତାପରେ ମାଟି ଟା ଫାଟିଯିବ ତାପରେ ଆଉ ଥରେ ଦୋ ମାଟିଆ ଯେତେବେଳକୁ ହବ ସେ ଛେଣ୍ଟାଇ ମାଟିଟା ହବ ସେଟା ଉଇ ହୁଙ୍କା ମାଟିଟା ଆସିବ ଲାଲିଆ ମାଟି
ମାନେ ପ୍ରଥମେ ସଳା ପ୍ରଥ କହିବାକୁ ଗଲେ ଏ ମେଢ ତା ଉପରେ ପ୍ରପ ଏ ଯୋଉ ପାଳ ସାହାଯ୍ୟରେ ଠାକୁରଙ୍କର ଆକାର ଦିଆହବ ମାନେ ଯୋଉ ଯିଏ ଯୋଉ ଯୋଉ ପ୍ରକାର କରିବା ପାଇଁ ଚାହୁଁଥିବ ଠାକୁରଙ୍କ ଇଏ
ହଁ ହଁ ହଁ।
ପ୍ରଥମେ ଆକାର ଦେବେ ତାପରେ ଯାଇକି ଯୋଉ ଏକ ମାଟିଆ ଯୋଉଟା କହିଛ ପ୍ରଥମେ ଯିବେ ନା କଣ?
ତାପରେ ଏକ ମାଠିଆ କରିବେ। ତାପରେ ଶୁଖି ସାରିଲା ପରେ ତାପରେ ଦି ମାଠିଆ ଯେତେବେଳେ କରିବେ। ଦି ମାଠିଆ ପରେ। ଏ ଯେତେବେଳେ ଏ ଯୋଉ ଆମର ରହିଲା କପଡ଼ା ଫପଡ଼ା ତାହାର ମାନେ ଧୋତି। କିମ୍ବା ଲୁଗା।
ହଜାରେ ଠାକୁରଙ୍କ ।
ହଁ ହଁ ହଁ ପୁରା ହଁ। ତାପରେ ତାପରେ ତାକୁ ଯେତେବେଳ ଶୁଖା ସରିବ। ତାପରେ ଶୁଖା ସରିଲା ପରେ ତାପରେ ରଙ୍ଗ ବେରଙ୍ଗ କରିକି ଠାକୁରଙ୍କର ଓଁ ଆ ମାନେ କଲର ଦିଆହବ। ତାପରେ ତା ପରେ ପରେ ସବୁ ଟେଣ୍ଟ ଫେଣ୍ଟ ବାଉଁଶ ଫଉଁଶର ସବୁ ବାନ୍ଧାବନ୍ଧି ଦବ ସବୁ ଇଆଡ଼େ ସିଆଡ଼େ କଲ୍ କରାହବ। ଆ ଏମିତି ସବୁ ହେଇକି ତାପରେ ପୂଜା ଯେତେବେଳେ ହବ ତାପରେ ଫାଷ୍ଟେ ସ୍କୁଲରେ ପୂଜା ଟା ହବ। ସ୍କୁଲ ରେ ହେଇସାରିଲା ପରେ। ସେଠୁ ଦର୍ଶନ କରିକି ତାପରେ ଆସିକି କ୍ଲବ ରେ
ଯୋଉ ପିଲାମାନେ ମାନେ ଭୋକ ଶୋଷ ସମ୍ଭାଳି ପାରନ୍ତିନି ସେ ଯାଆନ୍ତି ହାରି ଆଗେ ପ୍ରଥମ ବିଦ୍ୟାଳୟକୁ। ଯୋଉ ପୂଜା କରନ୍ତି। ପୁଷ୍ପାଞ୍ଜଳି ଦେଇ ଦେଇେଇକି ଆସିକି ତାପରେ ଯାଇକି ଏଠି ପୂଜା କରନ୍ତି ଆଉ।
ହଁ ସେଠୁ ଆସି ସାରିଲା ପରେ ତାପରେ ଏଠିକି ଆସିକି ଏଠି ଦର୍ଶନ କରିବେ ଠାକୁରଙ୍କର।
ସଂଘର ଯେତିକ ସେଇଥିରେ ବା ଠାକୁରଙ୍କ ପୂଜା ଇଏ କରିବନି।
ହଁ ହଁ ହଁ।
ମାନେ ତମେ ଯୋଉଟା ଏକମାଟିଆ ଆଉ ଏକମାଟିଆ ପରେ କେତେ ଦିନ ଛାଡ଼ି ଦିଅନ୍ତି ଶୁଖିବା ପାଇଁ ନା? ଏକ ମାଟିଆ ସରିବ ମାନେ ଏ ଜଲ୍ଦି ଜଲ୍ଦି ପୁଣି ଦୋମାଟିଆ କରାଯାଏ।
ନାଇଁ ନାଇଁଁ ଏକ ମାଟିଆ ଯୋଉ ଦିନ ହବ। ଧର ଆଜି ଆମର ଏକ ମାଟିଆ ହେଇଗଲା। ତା ସାତ ଆଠ ଦିନ ଏମିତି ଛାଡ଼ିଦେବା ଠାକୁରଙ୍କୁ। ମୂର୍ତ୍ତିକୁୁ ଛାଡ଼ି ସାରିଲା ପରେ ଯେତେବେଳକୁ ଡୋମ
ଛାଡ଼ିଲା ପରେ ଆମେ କହିବାକୁ ଗଲେ ପୁରା ମାନେ ଶକ୍ତ ହେଇଗଲେ ଯାଇଁକି
ହଁ ହଁ ପୁରା ଶକ୍ତ ହେଇଯିବ ଠାକୁରଙ୍କ ମୂର୍ତ୍ତିଟା।
ହୁଁ।
ତାପରେ ଯେତେବେଳେ ଦୋମାଟିଆ ହବ। ସେତେବେଳକୁ ସେକେଣ୍ଡ ଟାଇମ ଯିବେ ଜଙ୍ଗଲକୁ। ଆଉଥରେ ଯିବେ ଜଙ୍ଗଲକୁ। ସେ ଟୁ ଉଇ ହୁଙ୍କାର ଯୋଉ ଲାଲିଆ ମାଟି।
ହଁ। ବାଲି ପୁଣି ସେଥିରେ ତ ବାଲି ମିଟେଇବୁ।
ବାଲି ବାଲି ବି ମିଶା ହବ ସେ
ସେଥିରେ ବାଲି ମିଶେଇକି ଦୋମାଟିଆ କରେ।
ହଁ ହଁ ହଁ ତାପରେ ଛୁଆଟାକୁ ଚକଡ଼ା ଚକଡ଼ି କରିବେ ଗୋଡ଼ରେ ଏମିତି ମାନେ ତା ଉପରେ ଚାଲା ବୁଲା କଲେ ସେ ମାଟି ଏଟା ମାଟିକୁ ବାଲି ମିଶି ଗଲାଠୁ ତାପରେ ଠାକୁରଙ୍କର ଶରୀରରେ ଲଗାହବ। ଲଗେଇ ସାରିଲା ପରେ ତାକୁ ପାଲସ କରାହବ। ପାଲସ କରି ସାରିଲା ପରେ। ସେ ଯୋଉ ଧୋତି କିମ୍ବା ଲୁଗା ସାହାଯ୍ୟରେ ତାକୁ ପୁରା କଭରଅପ୍ କରିଦେବେ।
ହଁ।
କରିସାରିଲା ପରେ। ତାକୁ ବି ଛାଡ଼ାହବ ଏମିତି ସାତ ଆଠ ଦିନ କିମ୍ବା ଦଶ ଦିନ ପାଖାପାଖି ଏମିତି ଛାଡ଼ି ଦିଆହବ। ତାପରେ ଛାଡ଼ି ସାରିଲା ପରେ। ସେ ଯୋଉ ମୂର୍ତ୍ତି କୁ ଅଲଗା ଜାଗାକୁ ନିଆହବ ହେଟି ଯୋଉଠି କଲର ଫଲର ଆମର କାମ ହବ।
ପ୍ରଥମେ
ଛଟ୍
ଧଳା ରଙ୍ଗର ରଙ୍ଗ କରିବେ ତାପରେ ମାନେ ଯୋଉଦିନ ଠାକୁରଙ୍କର ପୂଜା ହେଇଥିବ ତା ପୂର୍ବ ଦିନ ଗୋଟେ ଦିନ ପୂର୍ବରୁ ସନ୍ଧ୍ୟା ବେଳେ କି ରାତିରେ କି ଦିନରେ ଯାହାକୁ ଯେତେବେଳେ ମାନେ ସମୟ ମିଳଛି ସେ ସେତେବେଳେ ବିଭିନ୍ନ ପ୍ରକାର କଲର କରନ୍ତି ଯାହାର ଯୋଉଠି ଯୋଉଟା ଦରକାର ଯୋଉ
ହଁ ହଁ ହଁ ଫାଷ୍ଟ ଚୂନ କଲରଟା ଦିଆହେବ ଧଳା କଲରଟା।
ହୁଁ ତାପରେ ଠାକୁରଙ୍କ ଆକାର ଦେଇକି ତାପରେ ଏମିତି କଲର ଟା ଦେବେ ବିଭିନ୍ନ ବିଭିନ୍ନ କଲର ଦିଆହବ।
ଆ ହଉ ହଉ ଭାଇ ରୁହ ତମେ ଯା କଣ କରିବ ଆଉ?
ହ ହଉ।
ହଉ।